ହ୍ୟାଲୋ। ହଁ କୁହନ୍ତୁ? କଣ କରୁଚନ୍ତି? ଶୁଭ ସନ୍ଧ୍ୟା।
ଏଇଟେ ବହି ପଢୁଥିଲି ଗୋଟେ ଅଷ୍ଟମ କ୍ଲାସ୍ ର ଗୋଟେ ବହି ଅଛି ବିଷୟ ଭରତଙ୍କ ଚିତ୍ର ଗଟ ଯା ତା ହେଇ ବିଷୟଟା ଭଲ ଲାଗିଲା ତ ଏଇଟା ପଢୁଥିଲି ବସିକି।
ଆଚ୍ଛା କେମିତି କଣ ପଢୁଛି କଣ ଲେଖା ହେଇଛି ଟିକେ ମତେ ଶୁଣନ୍ତୁ ତ ମୋ ପାଖେ ସେ ବହିନାହିଁ ତ।
ଆ
ହଉ ମୁଁ ପଢୁଛି ତମେ ଶୁଣ?
ଠିକ୍ ଅଛି।
ଭରତଙ୍କ ଆଦେଶରେ ସୁମନ୍ତ ଚତୁରଙ୍ଗ ବଳ ସାଜି ଆଜି ରାମଙ୍କ ସନ୍ଧାନରେ ଯିବାକୁ ପ୍ରସ୍ତୁତ ହେଲେ ଭରତ ଓ ଶତ୍ରୁଘ୍ନ ରଥରେ ବସିଲେ। ସୁମନ୍ତ ରଥ ଚଲାଇଲେ। ଦୁର୍ଗମ ପଥ ପାର ହୋଇ ସେମାନେ ଶୃଙ୍ଗବେର ପୁରରେ ଶବର ରାଜା ଗୃହକୁ ଭେଟିଲେ। କିପରି ରାମ ଲକ୍ଷ୍ମଣ ସୀତା ବନର ଫଳମୂଳ ଖାଇ। ବୃକ୍ଷ ମୂଳରେ ଶୋଇଥିଲେ। ତାହା କହି ଗୃହକ ସ୍ଥାନଟି ଦେଖେଇଦେଲେ ଏଥିରେ ଭରନ୍ଦକ ଶୋକ ବୃଦ୍ଧି ପାଇଲା। ଗୁରୁବଙ୍ଗଙ୍କ ଠାରୁ ସବୁ ମିଳିଲା ଯେ ସେ ରାମ ଭରଦ୍ୱାଜମୁନିଙ୍କ ଆଶ୍ରମ ବାଟେ ଚିତ୍ରକୂଟକୁ ଯାଇଛନ୍ତି। ଗୃହକ ତାଙ୍କୁ ବାଟ ଦେଖାଇ ଚାଲିଲା। ଭରତ ନିଜର ଅନୁଚର ମାନଙ୍କ ସହିତ ଯାଇ ଭରଦାଜଙ୍କ ଆଶ୍ରମରେ ପହଞ୍ଚିଲେ।
ହାଲୋ
ଭରତ ମୁନିଙ୍କୁ ପ୍ରଣାମ କରି ତାଙ୍କର ଆଗମନର କାରଣ ଜଣାଇଲେ। ମୁନି ଭରତ ଓ ତାଙ୍କର ଲୋକମାନଙ୍କୁ ଯଥାବିଧି ଚର୍ଚ୍ଚା କଲେ। ରାତିଟି ଆଶ୍ର ମୋର କଟାଇ। ସେମାନେ ସକାଳୁ ସକାଳୁ ବାହାରିଲେ। ମୁନି ପଥ ଦେଖାଇଦେଲେ ଗୃହକୁ ଆଗେ ଆଗେ ଚାଲିଲେ। ଅନ୍ୟମାନଙ୍କ ପଦଧ୍ୱନିରେ ବନ କମ୍ପି ଉଠିଲା ଧୂଳିପଟଳ ଉଡ଼ିଲା ଚିତ୍ରକୂଟ ନିକଟରେ ସେମାନେ ପହଞ୍ଚିଲେ ପରି ଶବ୍ଦ ଶୁଣି ଲକ୍ଷ୍ମଣ ବିସ୍ମିତ ହୋଇ ଗୋଟିଏ ବଡ ଗ ଛରେ ଚଳି ଚାହିଁଲେ ସେ ଦେଖିପାରିଲେ ଯେ ଭର ତ ଶତ୍ରୁଘ୍ନ ରଥରେ ବସି ଆସୁଛନ୍ତି ଓ ତାଙ୍କ ସଙ୍ଗରେ ଅସଂଖ୍ୟ ସୈନ୍ୟ ରହିଛନ୍ତି ହଠାତ୍ ସେ ଭାବିଲେ ବୋଧୁ ଏ ଭରତ ରାଜ୍ୟ ଅଧିକାର କରି ମଧ୍ୟ ସନ୍ତୁଷ୍ଟ ନୁହନ୍ତି ତେଣୁ ସେମାନଙ୍କୁ ବଧ କରିବା ପାଇଁ ସୈନ୍ୟ ନେଇ ଆସୁଛନ୍ତି ଏହା ଭାବି ସେ ବୃକ୍ଷରୁ ଓହ୍ଲାଇ ରାମଙ୍କୁ କହିଲେ ଭାଇ ଭରତ ଓ ଶତ୍ରୁଘ୍ନ ଅନେକ ସୈନ୍ୟ ସାମର୍ଥ ଘେନି ଆମକୁ ମାରିବା ପାଇଁ ଆସୁଛନ୍ତି ମୁଁ ସେମାନଙ୍କୁ ମାରିବାକୁ ଯାଉଛି ଏହା ଶୁଣି ରାମ ଲକ୍ଷ୍ମଣଙ୍କୁ ବାରଣ କରି କହିଲେ ପରି ଅଧୂର ହୁଅ ନାହିଁ ଘର ତ ଶତ୍ରୁଘ୍ନ ଆମର ଭାଇ ସେମାନଙ୍କୁ ଦେଖିଲେ ଆମର ଆନନ୍ଦ ହେବ ସେ ଦୁହେଁ ଆମକୁ ମାରିବେ ବୋଲି ଭାବନା ଭାବିବା ତୁମର ଭୁଲ ବିଚାର ଏଣେ ଭରତ ଶତ୍ରୁଘ୍ନ ସେ ଅନ୍ୟମାନଙ୍କୁ ଦୂରରେ ରଖାଇ ରଥରୁ ଓହ୍ଲାଇଲେ ଗୁରୁଭଗ ଙ୍କ ସହିତ ରାମଙ୍କ କୁଟୀର ଆଡକୁ ଚାଲିଲେ ଭର ତ ରାମଙ୍କୁ ଦେଖି ସାଷ୍ଟାଙ୍ଗ ପ୍ରଣିପାତ କଲେ ଲକ୍ଷ୍ମଣ ମଧ୍ୟ ମଧ୍ୟ ଭରନକୁ ପ୍ରଣାମ କଲେ ଶତ୍ରୁଘ୍ନ ରାମ ଓ ଲକ୍ଷ୍ମଣଙ୍କୁ ଯଥା ବିିଧି ମାନ୍ୟ ଦେଖାଇଲେ ତାରି ଭାଇ ଙ୍କର ମିଳନ ହେଲା ସମସ୍ତଙ୍କ ଚକ୍ଷୁରୁ ଲୋତକ ବହିଗଲା ଭରତ ଓ ଶତ୍ରୁଘ୍ନ ଉଷ ଆସନରେ ବସିଲେ
ଭରତ ରାମଙ୍କୁ କହିଲେ
ତାପରେ କଣ ଭଲ ଲାଗୁଛି କାହାଣିଟା ଆଉ କୁହ ଟିକେ। ହଁ ମୁଁ ବି ଏମିତି ପଢିଥିଲି ତ। ହଁ।
ତମେ ବହି ପହି ପଢ?
ହଁ ମୁଁ ପଢେ ଟିକେ ସେମିତି ଆଉ।
ହୁଁ।
ସେଇ ବହି ଟା ମୋ ପାଖେ ବି ଥିଲା ତାର ଗୋଟେ ପେଜ ଅଛି ମୁଁ ପଢୁଛି ଦେଖ ଠିକ ନା ଭୁଲ ତମେ କହିବ ସେଇଟା ହେଲା।
ହଁ।
ସୈନ୍ୟମାନଙ୍କ ପଦଧ୍ୱନିରେ ବନ କମ୍ପି ଉଠିଲା ଧୂଳି ପୋଟଳ ଉଡ଼ିଲା। ଚିତ୍ରକୂଟ ନିକଟରେ ସେମାନେ ପହଞ୍ଚିଲେ। ଏପ ପରି ଶବ୍ଦ ଶୁଣି ଲକ୍ଷ୍ମଣ ବିସ୍ମିତ ହୋଇ ଗୋଟିଏ ବଡ଼ ଗଛରେ ଚଢ଼ି ଚାହିଁଲେ। ସେ ଦେଖି ପାରିଲେ ଯେ ଭରତ ଓ ଶତ୍ରୁଘ୍ନ ରଥରେ ବସି ଆସୁଛନ୍ତି ଓ ତାଙ୍କ ସଙ୍ଗରେ ଅସଂଖ୍ୟ ସୈନ୍ୟ ରହିଅଛନ୍ତି। ହଠାତ୍ ସେ ଭାବିଲେ ବୋଧହୁଏ ଭାରତ ରାଜ୍ ସ୍ବ ଅଧିକାର କରି ମଧ୍ୟ ସନ୍ତୁଷ୍ଟ ନୁହନ୍ତି। ତେଣୁ ସେମାନଙ୍କୁ ବଧ କରିବା ପାଇଁ ସୈନ୍ୟନୀ ଆସୁଛନ୍ତି। ହଁ ଏଇ ବହିଟା ତ ତମେ ତ ଯାହା ପ ପଢିଲ ସେଇଟା ତ ମୋ ପାଖରେ ଅଛି ମୁଁ ଭାବିଲି ନାହିଁ ଏବେ ମୁଁ ନିହାତି ପଢିବି ଆଉ ଗୋଟେ ତାର ଅଛି ସେଇଟା ଟିକେ ଦେଖ ସେଟା ଠିକ ଅଛି କି ନାଇଁ? ଭାରତ ଶ ତୁମନୁ କୁଶାସନରେ ବସିଲେ ଭାରତ ରାମକୁ କହିଲେ ଭାଇ ତୁମେ ଆମର କୁଳ ଚନ୍ଦ୍ରମା ଅଯୋଧ୍ୟା ରାଜ୍ୟ ରକ୍ଷା କରିବାକୁ ତୁମେ ହିଁ ଯୋଗ୍ୟ। ତୁମେ ବନକୁ ଆସିବାରୁ ଅଯୋଧ୍ୟା ବାସୀ ଦୁଃଖରେ ହାହାକାର କରୁଛନ୍ତି। ତୁମକୁ ହରାଇ ପିତା ହେ ରାମ ହା ରାମ କହି ଝୁରି ଝୁରି ପ୍ରାଣ ହରାଇଛନ୍ତି। ତୁମେ କ୍ଷମାର ସାଗର ମୋର ମନ୍ଦବୁଦ୍ଧି ମାଆଙ୍କୁ କ୍ଷମା ଦିଅ। ଅଯୋଧ୍ୟାକୁୁ ଫେରି ଯାଇ ରାଜସିିଂହାସନରେ ବସ ଆମେ ତୁମର ସେବା କରି ଧନ୍ୟ ହେବୁ। ଭରତ ଏହା କହିଲେ ଓ ଦୁଇ ଭାଇଯାକ ରାମଙ୍କ ପାଦ ତଳେ ପଡିଗଲେ। ରାମ ସେ ଦୁହିଁଙ୍କୁ ଉଠାଇ ଆଲିଙ୍ଗନ କଲେ। ପିତାଙ୍କର ମୃତ୍ୟୁ ସମ୍ବାଦରେ ରାମ, ସୀତା ଲକ୍ଷ୍ମଣ ବିଳାପ କରି ଉଠିଲେ। ତାପରେ ସେମାନେ ନଦୀ ଜଳରେ ସ୍ନାନ କରି ଦଶରଥଙ୍କ ଉଦ୍ଦେଶ୍ୟରେ ତର୍ପଣ ଶ୍ରାଦ୍ଧ କଲେ। କୂଳ ଗୁରୁ ବିଶ ବଶିଷ୍ଠ ମଧ୍ୟ ଫେରିଯିବା ଯିବା ପାଇଁ ରାମଙ୍କୁ ବହୁତ ବୁଝାଇଲେ। କିନ୍ତୁ ରାମ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିଯିବା ପାଇଁ ସ୍ବୀକୃତ ନ ହୋଇ କହିଲେ ଯେଉଁ ସତ୍ୟ ପାଳିବାକୁ ଯାଇ ଆମର ପିତା ଜୀବନ ହରାଇଲେ ମୁଁ କିପରି ସେହି ସତ୍ୟ ଲଙ୍ଘନ କରିବି। ତାଙ୍କର ଶେଷ ଆଦେଶ ପାଳିତ ନ ହେଲେ ସେ ସ୍ଵର୍ଗରେ ସୁଧା ଶାନ୍ତି ପାଇବେ ନାହିଁ। ଏଇ ପାରାଗ୍ରାଫ ଟା ମୁଁ ଦେଖିକି ଜାଣିଲି କି ଏଇଟା ହିଁ ହେଉଛି ତାର କାହାଣୀ। ଠିକ ଭଲ ଅଛି ଭଲ ବହିଟା ପସନ୍ଦ କରିଛନ୍ତି ଆଉ।
ହଁ ଏଥର ଭଲ ଭଲ ବିଷୟ ଅଛି ସବୁ ବହି ଚେଞ୍ଜ ହେଇଯାଇଛି ଯୋଉ ସେ ଭଲ ଭଲ ବହି ଏସ ଛି ମୋ ଜୀବନ ପଛେ ନର୍କେ ପଡିଥାଉ। ସନ୍ଥ କବି ଭୀମ ଭଇଙ୍କର ଅଛି ଭଲ ଭଲ ଅଛି। ସେଇଟାକୁ ବସିକି ପଢୁଥିଲି ଫ୍ରି ଟାଇମ ରେ ମତେ ବହି ପଢିବାକୁ ଭଲ ଲାଗେ ମୁଁ ବହି ବସି ପଢେ।
ଆଉ କଣ କାହାଣୀ ପଢିଛନ୍ତି ସେଇ ଭି ବହି ଭିତରୁ?
ସେଇ କୋଣାର୍କ ବିଷୟ ଅଛି ସେ ଭଲ ଭଲ ବିଷୟ ଅଛି ସବୁ। ପଢିନି ମୁଁ ଆଜି ବହିଟାକୁ ଦେଖିଲି ତ ଦି ତିନିଟା ବିଷୟ ପଢୁଥିଲି ଏବେ।
ଭଲ ସମୟ ଭଲ ବ୍ୟତୀତ ହେଉଛି। ବହି ପାଠ ପଢ଼ିଲେ ଫୋନ ବ୍ୟବହାର କରିବା ଅପେକ୍ଷା ଆପଣ ବହି ପଢ଼ନ୍ତୁ।
ମୁଁ ବେଶୀ ଟିଭି ଦେଖିବାକୁ ଭଲ ପାଏନି ଅ ମୋବାଇଲି ଦେଖେନି ବି ବେଶି ଟାଇମ ବହି ପଢେ ତମେ କଣ କର ଫ୍ରି ଟାଇମି ରେ?
ମୁଁ ବହି ପଢେ ଏମିତି ମୋବାଇଲି ବି ଦେଖେ ଟିଭି ବି ଦେଖେ। ମୁଁ ବେଶୀ ସ୍ଵପ୍ନ ଦେଖେ ଖାଲି ଡ୍ରିମ୍ ଦେଖେ ବସିକି ସପ୍ନ ଖାଲି ଦେଖିବି ଆଉ।
ନହେଲେ ସବୁ କଣ କଣ?
କଣ କହିଲ ହଁ ସୁନା ଠିକ୍ କୋଟିଏ ଟଙ୍କା ପକେଇ ଦେତା ପ୍ଲେନ ରେ ଉଡି ଉଡି ଯାଉଥିବ ମୋ ଘର ଉପରେ କୋଟିଏ କେତେ କୋଟି ବସ୍ତା। କେତେ ଗୋଟେ ବସ୍ତା ସୁନା ପକେଇ ଦେଇକି ଯାଇତା। ପୁରା ବଡ ଲୋକ ହେଇଯାଇଚି ବଡ ଜାଗାଡେ କିଣିକି ଚାରି ପାଞ୍ଚ ମହଲାର ଚାରି ପାଞ୍ଚଟା ଘର ବିଲଡିଙ୍ଗ ବାଡେଇ ଦେଇ ଭଡା ଖାଇତି। ମୋତେ ଆଉ କିଛି କରିବାକୁ ପଡିତା ନା ଆରାମରେ ବସିକି ପେମେଣ୍ଟ ସବୁ ମାସରେ ଆସତା ମୋର ନାଁ ସବୁକ ନମ୍ବର ସେଭ ହେଇଥିବ ମାଲିକାଣୀ ବୋଲି। ସେଇ ସବୁ ଦେଖିବା ଆଉ କଣ ଦେଖିବା ଆଉ ବୟସ ଅଛି କଣ ଆଲତୁ ଫାଲତୁ ଦେଖିବା ପାଇଁ। ଏବେ ଖାଲି ପଇସା ସୁନା। ଆଉ ଆଗ ଆମେ ଦେଖୁଥିବୁ ଫ ଫିଲ୍ମ ରେ ଦେଖିକି ହିରୋ ହିରୋଇନଙ୍କର ଦେଖିକିନା ମୁଁ ଏମିତି ବରଫରେ ଚାଲୁଥିବି ଶାଢୀ ଗୁରୁ ହିରୋ ମୋ ପଛପଟେ ଥିବ ମୋତେ ଦେଖି ଯେଉଥି ଏସବୁ ପାଇ ନାହିଁ ସମୟ ନାହିଁ କି ବୟସ ନାହିଁ।
ଏ ସବୁ ସୁନା ମୁୁନା ସ୍ୱପ୍ନ ଦେଖ ରାତାରାତି ବଡ଼ ଲୋକ ହବାର ସ୍ୱପ୍ନ ଦେଖିଲେ ହେଲା।
ସତରେ ନ ହୋଉ ସପ୍ନରେ ଦେଖିଲି ନା ତ ପୁରା କରିଦବ।
ମୁଁ ସପନ ଦେଖୁଛି କେବଳ ସୁନା। ସୁନା ସୁନା ଆଉ ସୁନା ସୁନା ହିଁ ସ୍ବପ୍ନ ଦେଖୁଛି ଖାଲି ହେଲେ ଆସୁନି ମୋ ପା
ସ୍ୱପ୍ନ ଦେଖିଲେ ସ୍ୱପ୍ନରେ ତ ଖୁସି ହେଇଯିବ ନା ସ୍ୱପ୍ନରେ ଯୋଉ ଖୁସି ହେଲେ ସେଇଟା ମିଳିଗଲା। ତମ ଆମ ଶରୀରକୁ ଖୁସି ଦରକାର ସେ ଖୁସି ସ୍ୱପ୍ନରେ ଦେଖିକି ହେଉ ବା ସ ତରେ ଦେଖିକି ହଉ ମିଳି ତ ଗଲା ନା।
ହଁ ଆଉ କଣ କରିବା ସ୍ୱପ୍ନ ଦେଖିକି ଖୁସି ହେବା ଆଉ।
ହଁ ପରା ଏବେ ବି ଯୋଉ ଯେତେ ଜାଗା ରେଟ ହେଲାଣି ଜାଗା ଖଣ୍ଡେ କିଣିହଉନି। ନହେଲେ କିଏ ଯଦି ପ୍ଲେନରୁ ଗୋଟିଏ ଗୋଟିଏ ଟଙ୍କା ଆମ ଘର ଉପରେ ପକେଇଦବ ମୁଁ ଆଗ ଜାଗା ଆଡ କିଣିଦେବି। ତିନି ଚାରି ମହଲା ଘର ବାଡେଇଦେବି ତିନି ଚାରଟା ରଖିଦେବି। ଆଉ ଭଡା ତ ଲଗେଇଦେବି ଯେ ଯେମିତି ଷାଠିଏ ସତୁରି ହଜାର କି ଲକ୍ଷେ ଖଣ୍ଡେ ଆସିବ ଭଡା।
ଜୀବନ ସାରା ବସିକି ଖାଇଥିଲେ ସରିବନି ଆଉ।
ହଁ ଖାଲି ବୁଲୁଥିବେ ଆଜି ଏ ଦେଶ ଖାଲି ସେ ଦେଶ ଆଉ ମୋ ରାଜ୍ୟ କି ସହର ଯିବିନି ସିଧା ଦେଶ ବାହାରକୁ ଉଡିଯିବି।
ହଁ ଭଲ ଭଲ ସ୍ୱପ୍ନ ଦେଖୁଚ ଆଉ। ସେରା ସ୍ୱପ୍ନ ସତ ହବନି କେବେ ଆଉ।
ଶୀଧେମାନ ସ୍ୱପ୍ନରେ କମ୍ ସେ କମ୍ ସୀମା ପାରଦ ଦେଖିବ ନା ରିଅଲ ଲାଇଫରେ ତ ଅରିଜିନାଲ ଲାଇଫ। ଏ ତ ସୀମା ପାସ୍ ହେଇପାରିବନି ସ୍ବପ୍ନରେ ତ ସୀମା ପାର ଯିବି କି ରୋକିପାରିବ ମତେ।
ହେଁ ସ୍ୱପ୍ନରେ ପାସପୋର୍ଟ ଦରକାର ନା ପଇସା ଦରକାର୍ ଖାଲି ଭଲ ନିଦ ଦରକାର୍।
ହଁ ଭଲ ନିଦ ତାହେଲେ ହଉଚି କାଢ ନିଦରେ ଶୋଉଚ ବୋଧେ ଆଉ ଏତେ ପ୍ରକାର ସ୍ବପ୍ନ ଦେଖୁଛ ଯେହେତୁ।
ହୁଏନି ସ୍ୱପ୍ନ ଦେଖିଲେ ହିଁ ଶୋଇବ ସ୍ୱପ୍ନ ଦେଇ ଭାବି ଭାବି ଭାବି ଭାବି ତାପରେ ନିଦ ଟା ହେଇଯିବ ଏମିତି ନିଦ ହୁଏନି। ଏବେ ବି ଖାଇବି। ଯାଉଚି ରୋଷେଇ ସାରିଦେବି ଖାଇବି ଖାଇକି ପୁଣି ଟିକେ ସ୍ୱପ୍ନ ଦେଖିବା ଟାଇମ୍ ହବ। ତାପରେ ଟିକେ ସ୍ୱପ୍ନ ଦେଖିବା ଆଉ।
ହଁ ସ୍ୱପ୍ନ ବସି ଦେଖୁଥା ଅ ଖାଲି ମୋ ପାଇଁ ବି ଟିକେ ସ୍ୱପ୍ନ ଦେଖିବ।
ଏଁ ତମେ ଦେଖୁନ ତମେ ତ ଏମିତିରେ କେବେ କୁଆଡେ ଯାଇପାରିବନି। ଆଁ ଦେଖ ଆମେ ଯେମିତି ଯାଇପାରୁନୁ ତମେ କୁଆଡେ ଯାଇପାରୁନ ଚାଲ। ସୀମା ବାହାରକୁ ପଳେଇବା ସ୍ୱପ୍ନରେ।
ହୋଉ ଚାଲ ମିଶିକି ଦେଖିବା ଆଉ ହୋଉ ପୁଅ ଡାକିଲାଣି ରଖୁଚି?
ହୋଉ।